ହ୍ୟାଲୋ, ଶୁଭ ସନ୍ଧ୍ୟା ମ୍ୟାଡ଼ାମ୍।
ଶୁଭ ସନ୍ଧ୍ୟା।
କଣ କରୁଥିଲେ?
ଏଇ ବସିଥିଲୁ ଟିକେ ଆଉ, ଛାତ ଉପରେ ଆଉ କଥା ହଉଚି ତ ଉଁ,। ବର୍ଷା ତ ଛାଡି ଯାଇଛି ହେଇକି।
ଆଚ୍ଛା, ଆଚ୍ଛା ଆମର ଏଠି ବର୍ଷା ହଉଛି। ସୋମବାରଠୁ ବର୍ଷା ହଉଛି, ଆଜି ପର୍ଯ୍ୟନ୍ତ ହଉଛି ଲଘୁଚାପ ବର୍ଷା। ବର୍ଷାରେ କଣ ଅନୁଭୂତି କରୁଛନ୍ତି?
ବର୍ଷା ତ କଥା କାହିଁ କହୁଛନ୍ତି, ସେ ଅନୁଭୂତି କଥା, ତାର କାଇଁ କହୁଛନ୍ତି। ବର୍ଷା ତ ହେଲାଠୁ ସବୁ ଅନ୍ଧାର ହୁଁ,।
ହଁ ବର୍ଷରେ କଣ କି ଆମେ ଯୋଉ ଏତେ ଖରା ଗରମରେ ସିଝି ଯାଉଥିଲେ ତେୟାଳିଶ ପଇଁଚାଳିଶ ଡିଗ୍ରୀ ଖରାରେ ସେଥିରୁ ଟିକେ ତ୍ରାହି ମିଳିଲା ଆଉ।
ହଁ।
ଚାରିଆଡେ ସବୁ ଜିମା ପୁରା ଗଛ ଫଛ ଭର୍ତ୍ତି ହେଇଯିବ। ହଁ ହଁ ଜଳ ବିହୁନେ ସୃଷ୍ଟିନାଶ ଜଳ ବହୁଲେ ସୃଷ୍ଟିନାଶ। ଅଧିକା ବର୍ଷା ଟା ହେଲେ ବନ୍ୟା ଇଏ ସିଏ ଭଲ ନୁହେଁ ବର୍ଷାର ବୃଷ୍ଟି ପୃଷ୍ଟିପତ୍ର ଯଦି ଅଭାବ ରହିଲା ମରୁଡି ଏସବୁ ବି ଭଲ ନାହିଁ।
ହଁ ଏ ଏଇ ଯୋଉ ଏଇ ବର୍ଷା ହଉଛି। ଯେ ଛୁଆ ପିଲା ସବୁ ସ୍କୁଲ କଲେଜ କେହି କୁଆଡେ ଯାଇ ପାରୁନାହାନ୍ତି।
ହଁ ହଁ ହଁ ହଁ। ତାପରେ ଆମେ ପ୍ରତ୍ୟେକ ଋତୁକୁ ତ ଅନୁଭବ କରିବା ଉପଭୋଗ କରିବା ପ୍ରତ୍ୟେକ ଋତୁକୁ। ଆ ଘରେ ସବୁ କିଏ କିଏ ଅଛନ୍ତି?
ଆମର ମ୍ୟାଡାମ ବଡ ଫାମିଲି ଆଉ ଉପରେ ବଡ ଯା ଅଛନ୍ତି। ଦି ଦେଡୁଶୁର ଅଛନ୍ତି ତଳେ ସାନ ଯା ଅଛନ୍ତି ଦିଅର ଅଛନ୍ତି।
ଆଛା ଆଉ ରାତିରୁ ଖାଇବା ରୋଷେଇ ସରିଲାଣି?
ନାଇଁ ସରିନି ଆଉ।
ରାତିରେ କଣ ରୋଷେଇ ହବ?
ଏଇ ରାତିରେ ଆଜି ଆଇଁଷ ଟା ତ ଭା ତ କରାହେଇଛି ଆଉ ଆମିଷ ଆଜି
ମାଛ ଫାଛ ହବ ଆଉ।
ହଁ ନାଇଁ କରିଦେଇଛି ଏକାଥରେ କରିଦେଇଛି।
ଉଁ ହୁଁ ହଁ ଦିନ ରାତି ପାଇଁ ଆଉ ନା ନାଇଁ? ସେ ଭଲ ଆଉ ଗୋଟେ ପରିଶ୍ରମ ତାପରେ ଗ୍ୟାସ ଇଏ ଆଉ
ନାଇଁ ସିଏ ତ ଇଏ ଛୁଆ ଟା ଟିକେ ପାଠ ପଢିବାକୁ ଦେଖିବାକୁ ପଡୁଛି ନା ଟ୍ୟୁସନ ପାଠ ସ୍କୁଲ ପାଠ।
ହୁଁ ହୁଁ।
ସବୁ ଦେଖିବାକୁ ପଡଛି ସେଥିପାଇଁ ଟିକେ କାମ ଟା ଛିଣ୍ଡି ଦବାକୁ ପଡିଲା ଆଉ।
ହୁଁ ପିଲାଙ୍କୁ ଘରେ ପାଠ ପଢାନ୍ତି? ପିଲାମାନେ କଣ ପଢୁଛନ୍ତି କୋଉ କୋଉ କ୍ଲାସ ରେ?
ଝିଅ ପଢୁଛି ଦଶମ ଶ୍ରେଣୀ। ଆଉ ଗୋଟେ ପୁଅ ପଢୁଛି ସପ୍ତମ ଶ୍ରେଣୀ। ଆଉ ଗୋଟେ କୁନି ପୁଅ ଟା ଆଉ ସ ଉଁ
ଆଚ୍ଛା ଆଚ୍ଛା ଆଚ୍ଛା ସବୁ ନିଜେ ଦେଖନ୍ତି ନା?
ହଁ ହଁ।
ଭଲ। ଏଇଥିରେ ସମୟ ପଳଉଥିବ ପିଲାଙ୍କ କାମରେ ପାଠ ପଢାରେ। ଆଉ ତାପରେ ଏକାଠି ଅଛନ୍ତି ସମସ୍ତେ। ଆଉ ସମୟ ପଳଉଥିବ ଭଲ। ସମସ୍ତଙ୍କୁ ନେଇକି ଚଳିବା ଟା ବି ବହୁତ ଭଲ। ଆଉ କଣ ଜାଣିଛନ୍ତି ରୋଷେଇ? ଜାଣିଛନ୍ତି ନା ଚାଷବାସ ବିଷୟରେ କିଛି ଜ୍ଞାନ ଆଉ ପାଣିପାଗ ବିଷୟରେ ବିଷୟରେ କିଛି ଜ୍ଞାନ?
ହୁଁ ସବୁ ର ସେଇ ସେମିତି ତ ସବୁ ଜ୍ଞାନ ତ ସବୁଥିରେ ରହିଛି ଟିକେ ଟିକେ
ହୁଁ।
ଏ ମୁଁ ଏଇ ଆମର ଏଇ ଇଏରେ ସବୁ ଗଛ ଏବେ ଲଗେଇଛି ବର୍ଷା ଇଏରେ ସବୁ ଗଛ ଲଗେଇଛି। ମୋ ବାଡିରେ।
ଆଚ୍ଛା ଆଚ୍ଛା।
ଆମର ସବୁ ପର୍ସନାଲ ପର୍ସନାଲ ଜାଗା ଯେତିକି ଅଛି।
ହୁଁ।
ସେ ସେଇ ଜାଗାରେ ମୁଁ ଗଛ ଲଗେଇଛି ସଜନା ଗଛ ଲଗେଇଛି ଭଣ୍ଡା ଗଛ ଲଗେଇଛି ପୋଇ ଗଛ ଲଗେଇଛି। ତାପରେ କନ୍ଦମୂଳ ଗଛ ଲଗେଇଛି। ତାପରେ କଞ୍ଚା ଲଙ୍କା ଗଛ ଲଗେଇଛି। ହୁଁ ହୁଁ ଆଉ ଫୁଲ ଗଛ ଲଗେଇଛି କାଲି ଜଷ୍ଟ ନୂଆ ଫୁଲ ଗଛ ଲଗେଇଛି। ଏଇ ଯଉ ହଳଦିଆଳ ତ ଗୋରି ବାଣ ଫୁଲ କହନ୍ତିନି। ଦେଖିବାକୁ ତାକୁ ଲଗେଇଛି ପେନ୍ଥା ପେନ୍ଥା କନିଆର ଫୁଲ ଗଛ ଲଗେଇଛି।
ଆଚ୍ଛା ଯାହା ହଉ ଏତେ ପରିଶ୍ରମ ଭିତରେ ବି ଗଛ ଫଛ କରୁଛନ୍ତି। ଆ ପିଲାଙ୍କୁ ଦେଖିବା ସହିତ ଘରକୁ ଦେଖିବା ସହିତ ରୋଷେଇ ସହିତ। ଗଛ କାମ ଏ ଭଲ।
ହଁ ଆଉ ଏଇ ବାହାରୁ ତ କିଣା ହେଇ ଖିଆ ହଉଛି ତା ଭିତରେ
ହଁ ବାହାରୁ କିଣିକି ଖାଇବା ଅପେକ୍ଷା କିଣିକି ତାପରେ ଘରୁ ଗୋଟେ ଯୋଉ କରିିବ ସେ ବାଡିରୁ ସେଇଟା ଆହୁରି ଖୁସି ଥବ ନା ମୁଁ ଏଇଟା କରି
ଜଷ୍ଟ ପାଞ୍ଚଟା ପାଞ୍ଚଟା ଚାରିଟା ପାଞ୍ଚଟା ଖଣ୍ଡେ ବାଇଗଣ ଗ ଗଛ ଲଗେଇଛି ତା ଦେହରେ ବିଶ୍ୱାସ କରିବେନି ମୁଁ ପାଞ୍ଚ ମାସ ହେଲାଣି ବାଇଗଣ କିଣୁନି।
ଯା ହଁ।
ଯେତେବେଳେ ବାରିକି ଯାଇଥିବି ଚାଟା ଦିଟା ଚାଟା ଦିଟା ଗୋଟାଏ ଦିଟା ତିନିଟା ଚାର ତା ଦେଲି।
ଆଚ୍ଛା। ଦେଖୁନ ସେ ତ ତରକାରୀ ଚଳିଗଲା, ହେଇଗଲା।
ହେଲା ତ ସେଇଆ କହୁଛୁ ମୁଁ ଚାରି ପାଞ୍ଚ ମାସ ହେଲାଣି ମୁଁ କିଣିନି।
ଆଜା। ଜାଗା ଅଛି ବାଇଗଣ ଏମତି ଏବେ ତ ବର୍ଷା ଦିନ ଆସ ଲାଣି ଜହ୍ନି ଆଉ ଏସବୁ କାଙ୍କଡ ଯୋଉ ବର୍ଷା ଦିନର ପନିପରିବା କଖାରୁ
ଲାଗିଛି କ କଖାରୁ ଡ଼ଙ୍କର କେତେବେଳେ ଇଛା ହେଲା ନେଇକି ଖାଇଲୁ! ଏ କଖାରୁ ଫୁଲ ଟିକେ ନେଇ ଆସିଲୁ ଖାଇଲୁ। କେ
ହଁ ବର୍ଷା ଦିନ ତ ବହୁତ ଭଲ ହବ।
ହଁ ଆମ ତ ବଡ ପରିବାର ଏକାଥରେ ଫୁଲ ଟା ହବନି ତାକୁ କଣ କରେ ଆଜି ବି ଦଶଟା ପନ୍ଦରଟା ଫୁଟିଛି। ନେଇ ଆସିବି ତାକୁ ରଖିଦେବି!
ହୁଁ।
କାଲିର ପନ୍ଦରଟା କୋଡିଏଟା ଫୁଟିଛି ନେଇ ଆସିବି ତାକୁ ରଖିଦେବି ଏକାଥରେ ବହୁତ ହେଲେ। ଆହା, କରିଦିଅ ସମସ୍ତେ! ନାଇଁ ଫ୍ରିଜି ରେ ଥୋଇ ଦିୟ ବାଛି କି ତାକୁ ବାଛି କି ଧୋଇବେ
ହୁଁ।
ଆ ସେମିତି ଥୋଇଲେ ନଷ୍ଟ ହେଇଯିବ ପୋକ ଲାଗିଯିବେ ତା ଦେହରେ।
ବାଛିକି ତାକୁ ମେଲେଇକି ପରିଷ୍କାର କରି ରଖିଦବ ଆଉ ନା ନାଇଁ?
ହଁ ତାକୁ ଇଏ କରି ଫ୍ରିଜରେ ଜରିରେ ପୁରେଇକି ଥୋଇଦେବେ ଆଉ ଧୋଇବେନି କାଲି ବାଛିକି ଥୋଇ ଦେଇଥିବା କଲାବେଳକୁ ହଁ କଲା ବେଳକୁ ଧୋଇକି କରିବେ ଆଉ।
ଏଁ ବଢିଆ।
ହୁଁ ନିନ୍
ଯାାଉ ଏମିତି ଟିକେ ଟିକେ ଟିକେ ଟିକେ ଯୋଉ ହାତ କାମ ପରିକା ହେଇକି କାମ ହେଇ ଯାଉଛି ଆଉ ତରକାରୀ ପାଇଁ ବି ଚଳି ଯାଉ ଛି, ସମୟ ବାହାର କରିି କରୁଛନ୍ତି, ଏଇଟା ଭଲ କଥା!
ଆଜି ଆଜି ନାହିଁ ଗୋଟେ କିଛି ପରିବା ନାଇଁ ଦେ ବାରିକି ଗଲୁ ଭାରି। ଏତେ ବି ସେଥିରୁ ଏତେ ଏତେ ଏତେତେ ଆାଣିଲାକୁ ଏତେ ବାହାରି ପଇଲା। ପୋଟଳ ପୁଟଳ ଚାଟା ଗଛ ଲଗେଇଛି ତା ଦେହରୁ ତିନି ଚାରି କିଲି ଖଣ୍ଡେ ପୁଟଳ ବାହାରିଲାଣି।
ଆଉ ତାହେଲେ ଆଉ ବହୁତ ବଢିଆ ଆଉ।
ହେ। ଦେଶୀ ପୋଟଳ ଦେଶୀ ପୋଟଳ କଣ ଆମେ ପାଉଚୁ ବଜାରରେ ପାଉଛେ ଯଦି
ହୁଁ।
ନାଇଁ ନଗଦନୁଅ ଆଜି ତୋଳା ହେଲା କାଲି ସେ ଜିନିଷ ଖାଇ ହଁ।
ଆଉ ତା ଦେହରେ କିଛି ସାର ଦିଅନ୍ତୁ
ନା ନା ମୁଁ କିଛି ଦିଏନି ଗୋବର ଖତ ଦିଆ ହୁଏ କିଛି ଦିଆ ହୁଏ ନାହି।
ଏ ସେ ତ ଭଲ ଜୈବ ଗତ ସେଇଟା ଭଲ ଜିନିଷ ଟା ଆଉ। ଆଉ ଆମେ ଯୋଉଁଟା ଆଣୁଛେ ସାରଦିଆ ୟୁରିଆ ପିଡିଆ ଏସବୁ ଦେଇକି କେମିକାଲ ଜିନିଷ ଗୁଡା କଲର୍ ବି ଦେଇ ଦଉଛନ୍ତି ଆଉ।
ହଁ, ଏ କଲରା କଲରା ଗଛ କଲରା ଗଛ ଗୋଟେ ମଡେଇ ଦେଇଛି କଲରା ଗଛ ମାଡିଛି ଯାହା ଫଳିବ ଫଳିବ ପୋଇ ଗଛ ଦିଟା ମଡେଇ ଦେଇଚି ପୋଇ ଗଛ ମାଡିଛି ହୁଁ ଏମିତି ଆଉ।
ଯାହା ହଉ ଇଏ ଭଲ।
ଆଜି କଞ୍ଚାନଗା କିଣା ହେଇକି ଆସିଲା ନାହିଁ ତ ଦେ ବାରିକି ଦୌଡିଗଲୁ ଦେ କୋ ଦିଟା କଞ୍ଚା ଲଙ୍କା ହେଇଛି ନେଇ ଆସିଲୁ ଖାଇଦେଲୁ। ତାମ କିଣା ଆମ କି ହଁ।
ସାଙ୍ଗେ ସାଙ୍ଗେ ଆଣିକି କରିବା ବାସ୍ନା ବି ଭଲ ତାପରେ ନିଜେ ଯୋଉଟା କରିଥିବ ସିଏ ଗୋଟେ ଆନନ୍ଦ ଖୁସି ମୁଁ ଏଇଟା କରିଛି ଆମ ବାରିରୁ ଆସିଛି। ହୁଁ ପରିଶ୍ରମର ଫଳ କେବେ ବୃଥା ଯାଏ ନା ଆଉ।
ହଁ ବିଶେଷ କରି ମୁଁ ଦିନକୁ ତିନି ଟାଇମ ସେ ଗଛ ମାନଙ୍କ ପାଖକୁ ଯାଏ। ସକାଳେ ଥରେ ଗାଧିଆ ପୂର୍ବରୁ ଯିବି, କୋଉଠି କଣ ଟିକେ ଥବ ଦେଖା ଦେ ଠିକି ଆସିକି ତାକୁ ଟିକେ ଇଏ କରିଦେବି ପୁଣି ରୋଷେଇବାସ ସାରିକି ସାଢେ ବାରଟା ସୁଦ୍ଧା ଯିବି। ତାଙ୍କ ପାଖକୁ ପୁଣି ସଞ୍ଜ ବୋଡେଇ ଯିବି। ମତେ ଲାଗେ ସେମାନେ ହଁ ମତେ ଲାଗେ ସେମାନେ ଶ କନେଇକି ବସିଛନ୍ତି ମୋ ସାଙ୍ଗେ କଣ କଥାବାର୍ତ୍ତା ହେବେ ମତେ ଏମିତି ଲାଗେ।
ହୁଁ ଆଚ୍ଛା ଆଚ୍ଛା ହଁ ସେମିତି ଗଛ ସହିତ ଗୋଟେ ନ ରହିଲେ ଗ ଗଛ ଆମକୁ କାଇଁ ଏତେ ଫଳ ଦିଅନ୍ତା ଗଛର ରକ୍ଷଣାବେକ୍ଷଣ ଯତ୍ନ ପାଣି ଦବା କୋଉଠି ପୋକ ଲାଗିଲା କଣ ହବା ଗଛକୁ ଟିକେ ଆଉଁସି ଦବା। ସିଏ ତ ଆମେ ତ ଆଦର ଦେଲେ ଆଦର ପାଇବା ଆମେ ତାକୁ ଆଦର ଦେଲା ଠୁ ସେ ଫଳ ଦଉଛି ଆଉ।
ହଁ ସତ କଥା ମୁଁ ସବ ଯେତେବେ ଯିବି ସେ ମତେ ଲାଗେ ସଠିକି ସେମାନେ ମତେ ଅନେଇକି ଅଛନ୍ତି। ଯେ ତାଙ୍କର ସେ କଣ ଦୁଃଖ ସୁଖ, ନା ନା ମୁଁ କରେ। ମୋ ସ୍ଵାମୀ ବି ମିଶନ୍ତିନି। ହେ କାହିଁ ସେ ବାରି ଘରେ ଯାଇକି ସେଗୁଡା କାହିଁ କାଦ୍ୟ ଫାତ ହଉଛ। ଏମିତି କହୁଥ ମୁଁ କହିଲି ନାଇଁ ମୁ କଣ ଲଗେଇ ଦେଇେଛି ଟିକେ।
ହଁ ହୁଁ।
କେତେବେ ଫଳ ଫଳ ହେଇଥବେ ଯାହା ହଉ ବଢିଆ ହେଇଛି ଆଉ।
ହଁ ଫଳ ଖାଇଲା ବେଳକୁ ଭଲ ଲାଗିବ କଲା
ହଁ ସେ କହିବେ କହିଁ ତମେ ଯାଅନି ପାଣି କାଦୁରେ କାହିଁ ଯାଉଛ ସେ କହନ୍ତି ତମେ ଯାାଉନି। ଏ କାଇହିଁ କରୁଛ ମୁ ଏମିତି କହିବେ।
ନାଇଁ ନାଇଁ ଏଇଟା ଗୋଟେ ଭଲ ନା ସମସ୍ତେ କଣ କରିପାରନ୍ତି ସମସ୍ତଙ୍କ ହାତ ହାତରେ କଣ ଗଛ ବଞ୍ଚିବ କିନ୍ତୁ ମୋ ହାତରେ ଗଛ ବଞ୍ଚେ। ଯଦିଓ ବଞ୍ଚେ କିନ୍ତୁ ଜାଗା ଅଭାବରୁ କିଛି ଗଛ ଫଛ ଲଗେଇ ହବ ନା ଆମେ ତ ଛାତ ଉପରେ ଫୁଲ କୁଣ୍ଡ ରେ ଟିକେ କଣ ଲଗେଇବେ ଏ ଟିକେ ଟିକେ ମାଟି ପଲିଥିିନରେ ଧରଲା ଭଳିଆ ଟିକେ ମାଟି ଧରିବ। ଆଉ ସେଇଥିରେ ଯାହା ଫୁଲ ଫୁଲ ଟିକେ ଗଛ ଲଗାଏ ସେତିକି ଆଉ।
ଆା ଆଚ୍ଛା ମ୍ୟାଡ଼ାାମ ଆପଣଙ୍କ ପରିବାରରେ କିଏ ଅଛନ୍ତି।
ପରିବାରରେ ମୋ ପୁଅ ଅଛି ଆଉ ବାବୁ ମୁଁ ଝିଅ ଥିଲା ଝିଅ ବାହାର ହେି ଯାଇଛି ଆଉ।
ଆଜ୍ଞା କେତେ ଝିଅ।
ଝିଅ ଗୋଟେ ପୁଅ ଗୋଟେ ଝିଅ ଟା ଏବେ ବାହା ହେଇଛି ପାଞ୍ଚ ଛଅ ମାସ ସାତ ମାସ ହେଲା ବାହା ହେଇଛି। ଆଉ ପୁଅଟେ ଆ ବାବୁ ଅଛନ୍ତି। ପୁଅ ସେ ଗୋଟେ ଆଇଟି ସେକ୍ଟରରେ ଚାକିରି କରିଛି ଭୁବନେଶ୍ଵରରେ। ସେ ସଫ୍ଟୱୋର ଇଞ୍ଜିନିୟର ଅଛି।
ଆଛା ଆଛା, ହ ଯାହା ହଉ ଭଲ ଲାଗିଲା ଆପଣ ସାଙ୍ଗେ କଥା ହେଇ
ହୁଁ ଉଁ ଏମିତିକା ଜୀବନ ବ୍ୟସ୍ତବହୁଳ ଜୀବନ ଆମର ଆଉ।
ଆଜ୍ଞା। ଆ ଖାଇବା ଖାଇବା ଆଇଟମ ଟିକେ ଆପଣ ଟିକେ କହିଲେ, ଆପଣ ଟିକେ ଟିକେ କଣ ଶିଖିବା ମ୍ୟାଡମ୍।
ହଁ ଖାଇବା ମତେ କଲ୍ କରିକି ପ୍ରଶ୍ନ କଲେ, ମୁଁ ଖାଇବା ଆଇଟମ କରିକି କହିବି ଆଉ।
ସେମିତି ଟିକେ ଆଲୋଚନା କରିଦେଇଥାନ୍ତୁ।
ହଁଁ ଖାଇବା ଯ ପୋଡ ପିଠା କରେ ଯୋଉ ଗଲା ଏବେ ରିସେଣ୍ଟ। ରଜ ପୋଡ ପିଠା କରିଥିଲି, ତାପରେ କିଏ ଆସିଲେ ଗଲେ ରୋଷେଇ ତାଙ୍କ ପାଇଁ ଆମେ ଘରେ ଯାହା ଟିକେ ଖାଇଦଉ କିନ୍ତୁ ଆଇଲେ ଗଲେ ଭଲ କି ଟିକେ ରୋଷେଇ ତାଙ୍କ ପାଇଁ କରିବାକୁ ପଡେ। ଆଉ ଏମିତି ବି ପିଠା ମିଠା ଟିକେ ଭଲ କରିପାରେ, ରୋଷେଇ ବି କରିପାରେ, ରୋଷେଇ ଉପରେ ଆଇଁଷ ସାଧା ଏମିତି ଯାହା ହେଲେ ରୋଷେଇ କରେ ଆଉ, ଆଜି ରୋଷେଇ ସେଇଥିଲା ଯାଇକିରି କାଙ୍କଡ ଆଳୁ ଭଜା ଥିଲା ଆଉ ଟମାଟୋ ଆଳୁ ଚଟଣି ଥିଲା ବା ପାପଡ ସେକିଥିଲି ଭଜା ଏମିତି କରି ଖାଇଦେଲୁ ଆଉ, ଆଜି ସାଧା ଖାଇଦଥିଲୁ ଆଉ।
ଆଛା ଆଛା ଆଜି ଆମ ଟିକେ ଆମିଷ କରିଦେଇଛୁ।
ନାଇଁ ଆମର ଆମିଷ ହେଇଥାନ୍ତା, ସକାଳୁ ତ ବାବୁ ପଳେଇଲେ। ଆଉ ବର୍ଷା ବି ହଉଥିଲା, ଆଉ ତର ଉତ୍ତର ହେଇକି ପଳେଇଲେ ଆଉ ରାତିକି କିନ୍ତୁ ଆମିଷ ଟିକେ ହବ, ଆମିଷ ବାରରେ ଟିକେ ଆମିଷ ନହେଲେ ହବନି ଆଉ
ହଁ ହଁ ଠିକ କଥା କହିଲେ।
ମତେ କଥା ହେଇକି ଆପଣଙ୍କ ସହିତ ବହୁତ ଭଲ ଲାଗିଲା। ଆଉ ରଖୁଛି ଧନ୍ୟବାଦ, ଜୟ ଜଗନ୍ନାଥ।
ଜୟ